ହଁ ହଁ ଏବେ ସବିଲା ତମର ସବୁ ନଥିଲା ଆଉ ଭଜ। ସାଉଣ୍ଡ ହୋଉଥିଲା ତମର କଣ ବ୍ୟାକ୍ ସାଇଡ ରୁ ତ।
ଏ ଫ୍ୟାନ ଗୁରା ଚାଲୁଥିଲା ତ ସେଥି ସାଉଣ୍ଡ ହୋଉଥିଲା ଜୋରେ।
ଓ ହୋ ଆ ନାଇଁ ନାଇଁ ସେଇ ସରିନି। ରୋଷେଇ ଏଇନୁ ଷ୍ଟାର୍ଟ ମତେ ଲେଟ ଖାଇବା ତ। ସୋ ସେ।
ପିଲାମାନଙ୍କୁ ସ୍କୁଲଜନ୍ ସ୍କୁଲକୁ ଚୁ।
ପୁଅ ନାଇଁ ନାଇଁ ମୋ ପୁଅ ସ୍କୁଲ ଆଜିଠୁ ସ୍କୁଲ ଷ୍ଟାର୍ଟ ହେଲା ତ। ଅଫ ସେ ଯାଇଛି ସ୍କୁ ହଁ ଆଜିଠୁ ସେ ଷ୍କୁ ସାର ହେଲା ଏ ବର୍ଷ ତ ହଁ ଏ ବର୍ଷ ତାର ଟେନ୍ଥ ହେଲା। ସେଥିପାଇଁଁ ମୁଁ ସ୍କୁଲ ଯାଇଛି ମୁଁ ଆସିଲା ବେଳକୁ ତ ଦି ତ ସାଢ଼େ ଦିଟା। ସାଢ଼େ ଦିଇଟା ରେ ଆଚସିବ।
ଶିଶୁ ମରେ ପଢୁଚି କି?
ଏ ଇଂଲିଶ ମିଡିଅମ ଡିପ୍ରେସ ରେ ଡିପ୍ରେସ ରେ।
ସେ ପାଖରେ ଅ ଅଛି ସ୍କୁଲ ଇଂଲିଶ ମିଡିୟମ ସୁବିଧା?
ହୁଁ ବହୁତ ସ୍କୁଲ ଅଛି ଏଇ ପାଖାପାଖି ଆଉ। ସବୁ ସ୍କୁଲ ଅଛି ସ୍କୁଲ କିଛି ନାଇ ଇଂଲିଶ ମିଡିୟମ ପଢୁଛି ଏରା ଆ ଟେନ୍ଥ ହେଲା ଆଜିଠୁ ଏରା ସ୍କୁଲ୍ ଖୋଲିଲା ଆଉ ବନ୍ଦ ଥିଲା ଏତେଦିନ ହେଲା।
ଛୁଟି ହେଇଯିବ ବୋଲି ପୁଣି ଦେଖାଉଚି।
ହଁ ଏଇଟା ଦେଖଉଛି ଯେ କିନ୍ତୁ ପ୍ରାଇଭେଟ ସ୍କୁଲ ତ ଏତେ ମାନ ତଥାପି ମାନନ୍ତି ଯେ
ଖରା ହଉଚି ଜୋର ନା
ନାଇଁ ଯଦି ଟେନ୍ଥ ପିଲା ଆଉ କେତେଦିନ ଛୁଟି କରିବେ ତାଙ୍କ କୋର୍ସ କ୍ୟାମ୍ପ୍ଲିଟ ତ ଯାହାହେଲେ କଲେ ସେ ନେଷ୍ଟ ଏଜ୍ଜାମ ହବ ନା ଏବେ ଜାନୁଆରୀ ଲାଷ୍ଟ ଆଡକୁ ଏ ଯୋଉ ଏଇ ଜୁନ ଲାଷ୍ଟ ଆଡକୁ ତାଙ୍କର ଏକଜାମ୍ ଟା ଅଛି ଫାଷ୍ଟ ପିଟି ଟା ତେଣୁ କରୀ ତାଙ୍କ କୋର୍ସ କଂପ୍ଲିଟ୍ କଲେ ତ ରିଭିଯନ୍ କରିକି ଫାଷ୍ଟ ପିଟି ଟା କରିବେ। ଛୋଟ ପିଲାଙ୍କର ଟିକେ ଲେଟ୍ କରିଛନ୍ତି ଆଉ ଦି ଦିନି ପରେ ଖୋଲିବେ ବଡ଼ ପିଲାଙ୍କର ଖୋଲି ଦେଇଛନ୍ତି ଆଉ ତମର ଛୁଆ ପିଲା କେତେ କଣ?
ଏଇ ଝିଅଟେ ଏଇ ନଅ ଦଶ ମାସର।
ଓ ହୋ।
ବହୁତ ହଇରାଣ କରୁଛି। କାଲି ପୁଣି ଟୀକାଟା ସେ ନେଇଛି ଯେ ଜମା ରହୁନି।
ଆ ଟୀକା ଦେଲେ ତ ଜର ହବ ଆଉ। ଛୁଆଙ୍କୁ ସମ୍ଭାଳିିବା ମୁସ୍କିଲ ଆଉ ଜର ହେଲେ ଆଉ।
କାନ୍ଦୁଛି ଜମା ରହୁନି ତଳେ।
ଓହୋ ସେଇଥିପାଇଁ କାନ୍ଦ ସାଉଣ୍ଡ ଶୁଭୁଥିଲା ଛୁଆଙ୍କ। ଛୋଟ ଛୁଆ। ସାଉଣ୍ଡ ସବୁଚି ଜୋରେ ହେଲେ ଆଉ ହୁଁ ହୁଁ ଆଉ ତାହେଲେ ତମର କିଏ ଆଉ ଘରେ ଆ ତମର କାମ ଦାମ ତାହଲେ ତମେ କରୁଛ ନା ଆଉ କିଏ କରୁଛି?
ନାଇ ମୁଁ ଗାଁରେ ଆସିଛି ତ।
ଓହୋ ତମ ଘରକୁ ପଳେଇଛ ଆଉ।
ହଁ ଘରେ ଅଛି। ରଜ ପାଇଁ ଆସିଥିଲି।
ଓ ହୋ।
ଅଛି ପାଖ ସବୁ ଧରୁଛନ୍ତି ଘରେ ତ କାନ୍ଦୁଚି ଜମା ରହୁନି ରା ସାରା ପୁରା ଜର।
ଅ ହ। ଛୁଆ ଭାକ୍ସିନି ନେଲେ ଜର ହବ ବହୁ ଯାହା ହେଲେ ତମେ ଜର ଟାକୁ ଜର ମେଡିସିନ ଦେଇଛ ନା ନାଇଁ?
ନାଇଁ ସେ ଦେଇନଥିଲେ ମନା କରିଥିଲେ କହିଲେ ନାଇଁ ନାଇଁ ସେ ମନା କରିଥିଲେ କହିଲେ ନଅ ମାସ ଟିକାଟା ଜର ହେବନି ଆଉ ହାଲ କା ହାଲ୍କା ହେବ ମେଡ଼ିସିନ ଦବନି ଦେହ ବିନ୍ଧା ଛିଟିକା ଟା ହେବ ଚାରିଟା ନେଇଛି ନା ଏକାବେଳେ
ଓ ହୋ ଚାରିଟା ନାଇଁ ଏବେ ତ ପୁରା ଆସୁଛି ବିନା ମାନେ ଜର ହବନି ପୁରା ଟିକା ଦଉଛନ୍ତି।
ବେଶୀ ଜୋର ନାହିଁ ରାତିରେ ଉଷୁମ ଟିକେ ଟିକେ ଏବେ ଟିକେ ହାଲକା ଉଷୁମ ଅଛି କିନ୍ତୁ ଦେହ ହାତ ଟା
ଏମିତିରେ ତ ପିଡା ବି ଛୁଆ ଙ୍କ ର ହେଇଥିବା ନା ଛୋଟ ଛୁଆ ଚାରି ଚାରି ଟା ଇଞ୍ଜେକ୍ସନ ଦେଇଥିବେ ଆଉ।
ହଁ ବିନ୍ଧା ହଉଛି ଜୋରେ ଦିଟା ହା ହାତରେ ଦିଟା ଗୋଡ଼ ରେ ନେଇଛି
ଆ ତା ଉଠେଇ ପାରୁନଥିବ ସେଇଥିପାଇଁ କାନ୍ଦୁଥିବ ପୀଡ଼ା ଟା ତ ରହିବ ନା ଯେତେ ଯାହା ହେଲେ ବି।
ତ ସେ ଘରକୁ ଆସିଛି ଆମ ଘରେ ଟିକେ ଅଧିକା ଲୋକ ସେ ସମସ୍ତଙ୍କୁ ଦେଖିଲେ କାନ୍ଦୁଛି ମୋତେ ଧର ବୁଲାଅ
ହଁ ହଁ। ହଁ ମ ଛୁଆ ତ ଅଜା ଘରକୁ ଗଲେ ଭଲ ଟିକେ ପାଇବେ ଆଟେନ୍ସନ।
ହ ସେଠି ହଁ ଏକୁଟିଆ ସେଠି କାହାକୁ କଣ କହିଲ ଅଳ୍ପ ଲୋକରେ ଆମେ ସେଠି ଏଠି ଏତେ ଲୋକ କୋଡ଼ିଏ ପଚିଶ ଜଣ ହେଲାବେଳକୁ
ଓ ହଁ। ସେମିତି ହ ଘରକୁ ଯାଇକି ମାନେ ଏମତି ରଜ ଛୁଟି କଟେଇକି ଏଠୁ ଆସିବ ଏବେ?
ହଁ ଆସିନି ଝିଅ ହେଲା ପରଠାରୁ ଆସିଲି ରହିଲି ବି ଘରେ ଏ ପଳେଇ ଆସିଲି ଛୁଆ ଏଇନା ଛୋ ଟ ତ ସେ ଆସି ରହିବା କଥା ପଢ଼ାପଢ଼ି ହେଲେ ଆଉ କୁଆଡ଼େ ଯାଇପାରିବ।
ନାହିଁ ମ ପାଠ ପଢା ଷ୍ଟାର୍ଟ ହେଲେ ତମେ କେବେ ଆଉ କୌଣସି ଆଡେ ବି ଯାଇପାରିବନି।
ପୁଅ ଖରା ଛୁଟି ହବ ଅନେଇ ଥିବ
ଖରା ଛୁଟ ଟି ରେ ସମସ୍ତେ ଅନଉଛନ୍ତି ସବୁ ମା ମାନେ କେମତି ଖରାଛୁଟି ହବ
ହଁ
ହଁ ହଁ ଝିଅ କଣ ଖ ଖାଉଛି?
ଏଇ ଚୁଡ଼ା ଗୁଣ୍ଡ ଖାଉଛି ସିଝା ସିଝି ଖାଉଛି ଏତିିକି।
ଭାତ ଦେଇନ।
ଏଇ ଯେଉଁ ସିଝା ଯୋଉ ଦେଉଛି ଡାଲି ପରିବା ଭାତ ଚାଉଳ ଟିକେ ପକେଇ ଦେଇ ଦଉ
ଏଇ ଟାଇମରେ ଖାଆନ୍ତି ସେମାନେ କିନ୍ତୁ ଆମର ଆମେ ବି ବ। ଜନ୍ମଦିନ ପରେ ଆମେ ଭାତ ଦଉ।
ଥରେ ଖଣ୍ଡ ଦେଇଛି।
ନାଁ କିନ୍ତୁ ଭଲ ମାନେ ଏରା ଆ ଗୁରୁ କଣ? ଆ କଲଚର ଥିଲା ଯେ ହଁ ନାହିଁ ବର୍ଷେ ପୂର୍ବରୁ ଅଇଁଠା କରିବନି କିନ୍ତୁ ଏବେ ତ ଛୁଆଙ୍କୁ ସମସ୍ତେ ଦଉଚନ୍ତି ମାନେ ଖିଚିଡି ଟା କରିକି ଦେଲେ ଛୁଆଙ୍କ ପାଇଁ ବି ଭଲ। ଛୁଆ ତ ଭାତ ଡ଼ାଲି ଅଲଗା ଚ
ନାଇଁ ସେ ଖାଇବେନି ସେଇ ସିଜା ପକେଇବ ଯାହା ପରିବାରେ ଡାଲି ଟିକେ ଚାଉଳ ଟିକେ ପକେଇ ସିଟି ମାରଦେଲେ
ଅଟା ଭଲ ଛୁଆ ହୁଅନ୍ତା ସେଟରେ ସବୁ ରହିଲା ଭିଟାମିନ ଆ ତମ ଚାଉଳର ଏ ଭଲ ଏଇ ଜିନିଷ ଟା ଦେଲ, ଆଗରୁ ଲୋକ କହୁଥିଲେ ସେଟା ତ ଗୋଟେ ଥିଲା ପରିଚୟ ନା ନାଇଁ ଖାଆନ୍ତିନି ଇଏ କରନ୍ତିନି। ଖାଉଛନ୍ତି ଏଡ଼େ ସବୁ
ହଁ ସବୁ ବି ପାଟିରେ ଟିକେ ଟିକେ ମାରିବା ଭଲ।
ହଁ ଛୁଆ କୁହା ଆଜ କାଲ ସଉ ଛୁଆର ମୁଁ ଏତେ ଭେଜିଟେବୁଲ ସବୁ ପ୍ରକାର ଖୁଏଇ ନଥିଲି ବୋଲି ସେ କିଛି ଖାଉନି। ସବୁ ଯେତେବେଳେ ଖାଇବେ ଛୁଆ ପୁରା ଛମରୁ ଖାଇଲେ ଅଭ୍ୟାସ ରହିଲେ ଭଲ। ଛୁଆ ଖାଇବ ତାପରେ ଅ କାନ୍ଦୁଚି ଆଉ।
ସେ ତାକୁ ତଳେ ଛାଡିଲେ ଯମା ରହୁନି। ଖାଲି କହୁଚି ମୋତେ ନିଅ। ବୁଲିବା ଲାଗି ଏଇନାଇ ନଖାଇଲେ ସେ କିଛି କିଛି ଖାଇବନି ଆଗକୁ ଆଉ ଭାରି ହଇରାଣ କରିବ।
ନା ନାଇଁ ଖୁଆଇଵା ଅଭ୍ୟାସ କର ନା ଭଲ।
ଖାଉ ଖାଉନଥିଲା ଯାହା ଯେମିତି ତାର ଯେ ସେତିକି ଆବଶ୍ୟକ ସେତିକି ସେ ଖାଏ ବାକି ଛଅ ସାତ ଦିନ ହେଲା ଟୋଟାଲି କିଛି ଖାଉନି ସେମିତି ଖାଲି ପାଟିରେ ପୁରେଇକି ଖାଲି ରଖୁଚି ସବୁ ଥୁ ଥୁ କରି ଫିଙ୍ଗୁଚି ସେ କାଲି ତାକୁ ଡକ୍ଟରଙ୍କ ପାଖକୁ ନେଇଥିଲି ଡକ୍ଟର କହିଲେ ସେ କ୍ୟାରସିଟି ରହିକି ଅଛି ସେଠି ଏତେ ଲୋକର ଗରମ ବି ହେଉନି କି ଜୋରରେ କି?
ପ୍ରବଳ ଗରମ ଏଇ ବର୍ଷ ତ ଗରମର ସୀମା ଏତେ ବା
କହିଲେ ସେ ଛୋଟ ଛୁଆଟା ପରମରୁ ସମାଳି କରନ ତ ଖାଉନି ଆଉ ହଜମ ହେଲେ ସିନା ଖାଇବ।
ହଁ।
ତାପରେ ତ ତଳେ ବାଡ଼ି ଖେଳିଲେ ଗୋଡ଼ ହାତ କଡ଼େଇ କଚାଡୁଚି, ହଜମ ହୁଅନ୍ତା।
ଆଉ ଏତେ ଲୋକ ଯେ ସମସ୍ତଙ୍କ କାଖରୁ କାଖକୁ ଗଲା ବେଳକୁ ତାକୁ ସମୟ କେତେବେଳେ ତଳେ ଶୋଇକି ଖେଳିବାକୁ ଆଉ ଟିକେ ଚଲା ମାନେ ନେ ଚାଲି ନଥିବ ଠିଆ ହେଇନଥିବ ନ ନା ଠିଆ ହେଲାଣି।
ନାଇଁ ଗୁରୁଣ୍ଡ ତ ଗୁରୁଡି ଧରିକି ଜିନିଷ ସବୁ ଠିଆ ହେଉଛି ଚାଲିପାରୁନି।
ହ ହ ହଉ ଛୋଟ ଚାମେ ଧୀରେ ଧୀରେ ତାର କରିବ ଆଉ।
ଏର ଭରାଣ ପତଛି ପନୁ ଗରମକୁ ବେଶି ଚିଟି ଯାଉଛି।
ନାଇଁ ଏଇ ବର୍ଷ ତ ଗରମ ପ୍ରବଳ ହଉଛି ଗରମ ଟା ଏ ବର୍ଷର ଗରମ କୋଉ ବର୍ଷ ନାହିଁ।
ଗୋଳୁ ଗୋଳିକ କି ଖାଲି ଦେହ ହାତ ଖାଲି ଅଠା ଅଠା ହେଇଯାଉଛି।
ଆଉ ଘ ରଣ୍ଡ ବସ୍ତ ନା ଏ ବି ତମାରୁ ବର୍ଷା ଟା ହେଲେ ହେଲା ବର୍ଷା ଏଇକି ରଜକୁ
ପବନହିଁ କି? ପୋଟ ସମୟ ହେଇକି ପଳଉଛିୁଣି ଗରମ ଅ
ହଁ। ରଜକୁ ବର୍ଷା ଟା ହୁଏ କିନ୍ତୁ ରଜ ଗଲା ବଛେ ବର୍ଷା ନାହିଁ କି କିଛି ନାହିଁ। ଲୋକ ଆମେ କଣ ସବୁ ଲୋକ ବର୍ଷା କରି ନେଇଛନ୍ତି ଏବେ।
ହୁଁ।
ବର୍ଷା ଆଉ ନହେଲେ ନଥିବାଷ ଏଇ ବର୍ଷ ବି କଣ ତ କମ ବର୍ଷା ହବ ବୋଲି କହୁଛନ୍ତି ଗରମ ହଉଛି ଖରା ଗରମକୁ ବର୍ଷେ ପାଇଁହିଁ ଲୋକ ହଇରାଣ ଆଉ। ଆଉ ତମର ଆଉ କହନ୍ତ।
ଆ ସେ
କଣ କହିଲ?
ଆଉ ରୋଷେଇ କଣ କରୁଛ?
ଓ ଏଇ ହୋ ଭାତଡାଲି ଦଷ୍ଟ ବସେଇଛି କିଛି ବତର ଯାଇ କରିନି ଭଜାଭଜି କରିବି ଆଉ ବତର ଯାଇ କରିନି।
ଘରେ ସବୁ କି କିଏ ଅଛନ୍ତି?
ଏଟା ଆମେ କେବଳ ହଉ ମପୁଅ ରହୁଛୁ। ଆ ଭାଇ ନା ଆପ ଏ ମୋ ପୁଅ ଟଆ ଗରମ ଗରମ ତାକୁ ଖାଇବାକୁ ପସନ୍ଦ ତ ସେଥିାଇଁ ମୋର ସବୁ ସ୍କୁଲ ଗଲେ ମ। ଲଟ ଲେଟ ସବୁ କାମ ସେ ଆସିଲା ବେଳକୁ ହେଲେ ଏେ ସାଙ୍ଗ ହେଇକି ଖାଉ ଏଡିଆ ତ ଛୋଟ ରାଜି ହଉନି ଏକୁଡିଆ ଖାଇ ସାଙ୍ଗ ଖାଇବା ପାଇଁ କରିବା ହଁ ଆସିଲେ। ଦେବ। ହ ଗଣ୍ ମ ପିଲ ଏଟା ର ଆଉ କଣ କରିବା ଓହୋ ଆଉ ତମ ଆଡେ ରଜ କଣ ମାନେ ରଜରେ କିଛି ସ୍ପେଶଆ ହୁଏ କି ତମ ଘରେ ଯାଇଛ ତ ସେଇଥି ଚାଲି।
ସେମିତି କିଛି ନାହିଁ ଏମିତି ଗଳି ଫଳି ସବୁଆଡ଼େ ଲାଗିଥାଏ ଏତିକି ଆ। ହଁ ମୁଁ ଝିଅ ଟା ଶୁଆଦି ପଛରେ ରୁ କଣ?
ହଁ ହଁ ହଁ ତମେ ଯେତେବେଳେ ଫ୍ରିହବ କରିବ ଆ